ହ୍ୟାଲୋ।
ହ୍ୟାଲୋ। ନମସ୍କାର କୁହନ୍ତୁ ରାଧେ ରାଧେ ରାଧେ ରାଧେ।
ଆଉ କଣ କରୁଥିଲେ ଶୋଇ ଇଏକୁ ଯାଉଥିଲେ କି ଖାଇକିରି ବସିଛନ୍ତି କି କଣ କେମିତି କଣ କରୁଛନ୍ତି।
ନାଇଁ ମ୍ୟାାମ ଖରା ଯୋଉ ଭଳିଆ ହଉଛି ଗୋଟେ ପହଡ ନିଦ ଭାଙ୍ଗିଗଲାଣି। ଆଉ ବାକି ଖାଇସାରିଲା ପରେ ପୁଣି ଏ ନିଶ୍ଚୟ ନିଶ୍ଚୟ ଖରା ତ ହଉଛି ଦିରେ ସମସ୍ତଙ୍କ ଘରେ ତ ଆଉ ସ୍ଥିର ମାନେ ହୁଁ। ସୁବିଧା ସୁଜଗ ଟା ନା
ଏସି ରେ ସୁବିଧା ସୁଯୋଗ ଟା ଯୋଉଠି ନାହିଁ ସେଟା ଠିକ କଥା ଗଛ ବରଞ୍ଚ ଯୋଉଠି ଦି ଚାରିଟା ଲଗେଇକିଛ ଗଛ ନିଦ ପଛେ ନହଉ ଗଛ ମୂଳେ ଯାଇ ବସିବେ ସେଇଟା ଠିକ। ଏସିରେ ବ ଶୋଇଲା ବେଳକୁ ଅଧିକ ଦେହ ମୁଣ୍ଡ ଖରାପ ହଉଛି।
ଆଜ୍ଞା ଆଜ୍ଞା।
ହୁଁ। ଏ ସି ରେ ଯିଏ ଶୁଉନ୍ତି ଦେହ ହାତ ଦରଜ ଆଣ୍ଠୁ ଗଣ୍ଠିର ଦ
ଦେଖନ୍ତୁ ମ୍ୟାମ୍ ଯୋଉ ଭଳି ଭବେ ଆମେ ଆମେ କର୍ମ ଯୋଉ ଭଳିଆ ବେ ଆମେ କରୁଚେ ଫଳ ଠିକ ଆମୁକୁ ସେଇଭଳି ଭାବେ ମିଳୁଚି। ଯଦି ଆମେ କଥା ହବା ଆମେ ଯେମତି ଭାବେ କର୍ମ କରୁଚେ ଆମୁକୁ ଫଳ ଠିକ ସେମିତି ଭା ମିଳୁଚି। ଚି କାରଣ ମୁଁ ଆଜି ଗମର ନିଶ୍ଚୟ ଭାବେ ଗ ଗରମର ଯୋଉ ମୂଳକୁ ଯେ କାହିଁକି ଗରମ ହଉଚି ବୋଲି ତାହେଲେ ମୁଁ ମୁଁ ଆପଣଙ୍କୁ କହିବି ମଶାରି ତାର ଚାହିଦା ଅନୁଯାୟୀ ଗଛ କା ତି ନ କାଟନ୍ତା ତା ହେତ ଗରମ କୋଉଠୁ ହୁଅନ୍ତା? ଜନସଂଖ୍ୟା ମୁଁ କହିବି ଠିକ ସେତିକି କ୍ଷେତ୍ରଫଳ ସେତିକି ଆୟତନ ଭିତ ତରେ ଅ ଭାରତର ଯେତିକି ଆୟତନ ରହିଚି ସେଇ ଆୟତନ ଭିତରେ ହିଁ ମଣିଷ ବଢ଼ି ବଢ଼ି ଚାଲିଚି ନାଁ ମି ଜନସଂ ଖ୍ୟା ବଢ଼ିବା ସହିତ ତା ଆୟତ କ୍ଷେତ୍ର ଉ ଚି କି?
କଣ ଆଉ କରିବା ସିଏ ତ ଗଛ ତ ସବୁ କା ଟିକେ ଟିକେ ଚାଲିଲେ ଆଉ ଆମୁକୁ ଥଣ୍ଡା ଆଉ କୋଉତୁରୁ ଅନୁଭବ କରିବା ଆମେ ଏଇ ଫ୍ୟାନ୍ ଏ
ଆଜ୍ଞା ଆଜ୍ଞା ଯୋଉଭଳି ଭାବେ ଆମେ ଗଛ କାଟୁଚେ ସେଇଭଳିଆ ଏବେ ଗ୍ୟାସ ର ବ ପରିମାଣ ବୁଢି ଚାଲିଚି ତେଣୁ ଗରମ ହବା ସ୍ୱାଭାବିକ। ତାନେ ନୁହଁ ତା ମାନେ ନୁହଁ ଜନସଂଖ୍ୟା ଜନସଂଖ୍ୟା ବଢ଼ୁଚି ମାନେ ଆମେ ଆମର ମଣିଷ ତାର ଚାହିଦା ଆ ମାନେ ଅ ଚାହିଦା ଅନୁଯାୟୀ ଗଛ କାଟିବନି ଆମେ ଯୋଉ ପରିମାଣରେ ଗଛ କାଟୁଚେ ଯଦି ସ୍ ଯୋଉ ଗା ଜାଗାରେ ଗଛ କାଟୁଚେ ସେଇ ଜା କାଳେ ତାର ଦୁଇ ଗୁଣ ଗଛ ଲଗାନ୍ତେ ହୁଏତ ଏଇ ସବୁ ଅସୁବିଧାର ସମ୍ମୁ
ଅସୁବିଧା ଜମା ବି କେବେ ବି ହୁଅନ୍ତାନି ଏସବୁ।
ଆପଣ ଜାଣିଛନ୍ତି। ମୁଁ ଜାଣିଛି ପ୍ରତ୍ୟେକ କ ମଣିଷ ଜାଣିଛି ଯେ ଗଛ ବିନା ଆମର ସ୍ଥିତି କଣ। ଗଛ ନ ରହିଲେ ଆମର ଅବସ୍ଥା କଣ ହବ। ମାତ୍ର ଆମେ ସମସ୍ତେ ଆପଣ ହୁଅନ୍ତୁ ତୁ କି ମୁଁ କୁହନ୍ତୁ। ଆମେ ସମସ୍ତେ ପରିବର୍ତ୍ତନ କରରେଇବାକୁ ଚାହୁଁଛେ। କେହି ପରିବର୍ତ୍ତନ ହବାକୁ ଚାହୁଁନି। ସମାଜ ଟା ପରିବର୍ତ ବର୍ତ୍ତମାନ ସେ ଯେତେବେଳେ ହବ ଯେତେବେଳେ ପରିବର୍ତ୍ତନ କ ହବାକୁ ଚେଷ୍ଟା କରିବି। ପର୍ଯ୍ୟନ୍ତ। ପରିବର୍ତ୍ତନ କରାଇବାର ମାନସିକତା ରଖୁଛି। ସେଟା କିଛି ବି ସମୟ ପରିବର୍ତ୍ତନ ହବନି। ଆଜ୍ଞା ଆଜ୍ଞା ସେ ଏବେ କହୁଛି। ନିଜେଯେବେ ପରିବର୍ତ୍ତନ ହବ। ସମାଜ ପରିବର୍ତ୍ତନ ହବ। ସମାଜ କାହାକୁ ନାଇ କରି କି ଆମ ମାନଙ୍କୁ। ତ ନେଇ କ ତାନାଇଁ
ମଣିଷ ଆ ଯେତେ ଶିକ୍ଷିତ ହଉଛନ୍ତି। ଅହଂଙ୍କାର ର ମାନେ ଶିକାର ବେଶୀ ହଉଛି। ଜଲ୍ଦୀ।
ଶିକ୍ଷିତ ସେ ପେ ଭାବୁଛନ୍ତି ପରା ଶିକ୍ଷାଅ ପାଠ ପଢିଦେଲେ ଯୋଉ ପାଠ୍ୟ ଅନ୍ତର୍ଗତ ବି ବିଷୟ ସବୁ ପାଠ୍ୟକ୍ରମ ବି ସିଲାବସ୍ ସବୁ ଅଛି ସେ ସବୁ ପଢି ହେଲେ ଆମେ ଗ୍ରାଜୁଏଟ୍ ଆ ବା ହେଇଗଲେ କିଛିଟା ପିକଟ୍ ଧରିଦେଲେ ଆମ ମଣିଷ କର୍ତ୍ତବ୍ୟ ସ
ଆଉ କଣ କୁହନ୍ତୁ। ହ୍ୟାଲୋ।
ହ୍ୟାଲୋ ଆ
ହ ଓ ହ ଓ ହ ଆଉ କଣ ଆଜି ଖାଇଛନ୍ତି। କେମତି କଣ ଣ ଅଛନ୍ତି।
ଖାଇଛନ୍ତି ଅ ଆମର ତ ସେଇ ଓଓ ଆଜି ଓଡିଆ ଖରାଦିନେ ପଖାଳ।
ହଁ ହଁ।
କା ଅ ଆଳୁ ସେିକା ବାଇଗଣ ସେକା। ପିଆଜ। ସୋରିଷ୍ ତେଲ। ମିକ୍ସ୍ଚର୍। ସୋରଗ୍ ଶାନ୍ତି।
ହଁ ସେଇଥିରେ ତ ପୁରା ପଖାଳ ତ ସୋର୍ଗ ଶାନ୍ତି ଆଉ।
ଗରମ ଆଉ ରାନ୍ଧିକି ଖରା ଦିନେ କେହି। ଖାଉନାହାନ୍ତି। ତାପରେ ମୁ ଆମେ ପଖାଳ ସବୁ। ତ ଏବେ ସମସ୍ତେ ଭିଆଇପି ପଖାଳ ଖାଉଛନ୍ତି। ଦେଶୀ ପଖା
ହଁଅଁ।
ପଖାଳ ଦିବସରେ ଆପଣ ଦେଖିଛନ୍ତି କି କହିଛି ଭାତ ଆମର କାଲି କରା ହେକି ରଖା ହେଇଛି। ଥିଲା ଆଜିିକି ସେଟା ପଖାଳ ହେଇଛି। ସମସ୍ତେ ସ ମ ଭାତ
ସାଙ୍ଗେ ସାଙ୍ଗେ ଭାତ ରାନ୍ଧିକିରି। ସାଙ୍ଗେ ସାଙ୍ଗେ ଦହି ପକେଇ ଦଉଛନ୍ତି ଆଉ।
ଖଳକୁୁହା ଯେ ସେ ଜିନିଷ ଟାକୁ ଆପଣ ଜାଣିଥିବେ। ତ ଆପଣ
ଆମ ଟା ଖାଇଦିଅଉ ସେମିତି। ରାତିରେ ରନ୍ଧା ହବ ସକାଳେ ହେଉ ସେଟା ଆମର ପ
ପଖାଳ ସେଟା ବାସି ସେଟା ଆପେ ଆପେ ବାସି ହେଇଯିବ। ହୁଁ ଆପେ ଆପେ ବାସି ହେଇଯିବ। ଟିକେ ଟିକେ ଖ
ଟିକେ ଖଟା ଲାଗୁଥିବ ତୋରାଣୀ ପତଳା ହେଇଥିବ ବଢିଆ ଟେଷ୍ଟ ଆସଥିବ।
ଆପଣଙ୍କୁ କେମିତି
ଟେଷ୍ଟ ଲାଗେ।
ମାମ୍ ଦେଖନ୍ତୁ ଯେତେବେଳେ ଭାତ ଟା ପାଗି ନଥାଏ। ସେତେବେଳେ ଦହି ପକାଯାଏ। ଯଉ ପଖାଳ ଆମେ। ଓଡିଆ ଘର ଚାଷୀ ପୁଅ ଯୋଉ ପଖାଳ ଟା ଖାଏ। ସେ ପଖାଳ କେବଳ ଲୁଣ ରସୁଣ ଲଙ୍କା ହିଁ ଆବଶ୍ୟକ। ସେପ ଖାଳକୁ ଆଉ କିଛି ଆବଶ୍ୟକ ନୁହଁ। ଆମେ ଯୋଉ ଷ୍ଟାଇଲିଶ ଆମେ ଯୋଉ ଆଜିକାଲି।
ପ ପଖାଳ ଦିବସ ର ଯୋଉ ସିଏ ଶହେ ପଚାଶ ଆ ଟମ୍ କରା ହେଉଛି। ସେମାନେ ଦେଖେଇ ହବା ଆଇଟମ ରା
ସେ ଜଲ୍ଦୀ ପଖାଳ ଟା କିଏ ଖାଏ ଗୋଟେ ଏଜୁକେଟେଡ ଗୋଟେ ଧନୀ ଲୋକ କେ ପଖାଳ ଖାଏ ଗୋଟେ ଓଡିଆ ଘରର
ଆଉ ସେ ଯେତିକି ଆଇଟମ ତ ବନାଉଛି ଆଇଟମ ଖାଉ ଖାଉ ପଖାଳଖ ହାତ କେତେବେଳେ ଯିବ।
ହଁ ହଁ ତାପରେ ଆଜିିକାଲି ପିଲାମାନୋନେ ପଖାଳ ଭାତକୁ ଚିପୁଡିକି ତାର ଯୋଉ ପାଣିିକର ସବୁ ଖାଉଛନ୍ତି ସେ ତାେଲେ କେମିତି ଖାଇଯାଏ ତୋରାଣୀ ସହିତ ଗୁଣ୍ଡରେ ଧରିକି କି
ପଖାଳ ଖାଇ ଯାଇଏ ଆ
ନହିଁ ମାମ ଦେଖନ୍ତୁ ଦେଖନ୍ତୁ ମୁଁ କହୁଛି ଆପଣଙ୍କୁ ଯେତେବେଳେ ବାପା ମା ବାପା ମା ଯେତେବେଳେ ବାପା ମା ଯେତେବେଳେ ବାପା ମା ଥିଲେ କି ବାପା ବୋଉଥିଲେ ସେତେବେଳେ ପଖାଳଖିଆ ଠିକ ଚାଲିଥିଲା ବାପା ମା ଏବେ ମମି ଡାଡି
ମମି ଡାଡି ହେଇଗଲେ ସେ ପଖାଳ କୋଠୁ ଆସିବ।
ସେଇଟା ନୁହଁ ଦେଖନ୍ତୁ ମ୍ୟାମ୍ ଆମେ ଯେମିତି ସମୟ ଚାଲିଛେ ଆମେ ସମସ୍ତେ ସମୟ ଉପରେ ବହି ବହି ଚାଲିଛି ତେଣୁ ଆମ ସୋସାଇଟି ଟା ଯେମିତି ଆମେ ସେଇଭଳି ଆମେ ତାଙ୍କ ସାଙ୍ଗରେ କାରଣ ଆମେ ଜାଣିଛ ଆମେ ସେଇଟ ନ କରିବା ଆମେ ପଛରେ ପଡିଯିବା। ତେଣୁ ଆମର ଭୁଲ ନାହିଁ ସବୁ ସମୟ ଦୂଷ ସମୟ ଯୋଉ ଭଳି ଭାବେ ଆମକୁ ବାହି ନଉଛିେ ଆମେ ସେଇଭଳି ଭାବେ ଭାଇ ଚାଲିଛେ। ହଁ।
ହଁ ସିଷ୍ଟମ ସବୁ ଚେଞ୍ଜ ଆଉ ଆମେ ବଦଳିଲେ ଯୁଗ ବଦଳିବ ଯୁଗ ବ ବଦଳିଲେ ଆମେ ବଦଳିବା ଆମେ ସେଇ ଦୁଇଟାରେ ହିଁ ରହିଯାଇଛୁ ଆମେ ବଦଳିହାଇଛ ଯୁଗ ବଦଳିବା ସହିତ ଆମେ ତ ନ ବଦଳି ସେଇଟା ବି ହେଇ
ରହିଥାଅ
ଆମେ ପଛରେ ପୁରା ପଡିଯିବା।
ଶହେ କେତେ ଅ ମୁଁ କହିବି ହଜାରଟା ଲୋକରେ ଯଦି ଗୋଟେ ଲୋକ ଚାହିଁବ ସେଇଯୁଗୁଡାକ ଧରି ରଖିବା ପାଇଁ
ଆଜ୍ଞା ହଁ ସେଟା ଖସି ପଡିବ ଆଉ ଖସି ହିଁ ପଡିଛି ଅସମ୍ଭବ ଯୋଉଟା ଅସମ୍ଭବ ହବ ବେଶୀ ସମ୍ଭବ କରି ହୁଏନି, ଆଉ ସେଟା ଆମେ ଚେଷ୍ଟା ଖାଲି କରୁଥାଉ ବାାକି ବେଶୀ ହୁଏଇ ପାରୁନି
ଆଜିିକାଲି ଆଜିକାଲି ଯୋଉ ଭଳି ଭାବେ ପରିସ୍ଥିତି ଘରେ ଯୋଉ ଭଳିଆ ଭାବେ ଘରେ କସିଛି ତ ସମାଜରେ ଯୋଉ ଭଳି ଭାବେ ଚାଲିଛି ସବୁ ଜିନିଷ ଆମେ କେବଳ ସେଇ ଜିନିଷ ଟାକୁ ହିଁ ଆଗକୁ ଆଗକୁ ନେଇ ଚାଲିଛି କାରଣ ଯୋଉ ଭଳି ଭାବେ ଡେଭଲପମେଣ୍ଟ ସାଇନ୍ସ ର ହଉଛି
ହଁ ହଁ।
ଯଦି ସେଇ ପଛରେ ରହିଯିବା ଆମେ ତାମାନେେ ନୁହଁ ଆମେ ଆମ
ହଁ ହଁ ସଂସ୍କୃତି ପରମ୍ପରା ଭୁଲି ଯାଉଛେ
ଭୁଲି ଯାଉଛି। ଆମେ ସେଇ ସଂସ୍କୃତି ସେଇ ପରମ୍ପରାକୁ ଟିକେ ଅତ୍ୟାଧୁନିକ
ଆଉ ଟିକେ ଅଧିକ ମଡେଲିଂ କରାହେଇଯାଇଛି ଆଉ, ହଁ ଆଉ ଟିକେ ଆଧୁନିକ ଆମେ କରିଦେଇଛୁ ଆଉ।
ଆପଣ ଭଲ ଭାବେ ଜାଣିଥିବେ ଆଗରୁ ଆମେ ପିଲାମାନଙ୍କୁ ଅ ପିଲାମାନେ ସବୁ ବଡ ବଡଆ ଟେକୁଥିଲେ ଶୀତଦିନେ ଓଠ ଫାଟିବ ସେଥିପାଇଁ ବଡ ବଡିଆରେ ଯୋଉ କାଉରିଆ କାଠିଥାଏ ତାକୁ ଭାଙ୍ଗିକି ଆମେ ସିଗରେଟ୍ ପରି କା ଟାଣୁ।
ହଁ ସେ ଜିନିଷ ମୁଁ ବି ସେ ଜିନିଷ କରିଛି।
ହଁ ମୁଁ ବି କରିଛି ମୁଁ ଏବେ ମତେ କେତେ ଅଳ୍ପ କୋଡିଏ ଖଣ୍ଡେ କୋଡିଏ ବୟସ ବୋଧେ ହେଲା ମତେ, ମୁଁ ଏବେ ଟାଣୁଛି ଏବେ ପର୍ଯ୍ୟନ୍ତ, ଆମର ମାନେ ଯେଉ ଛୋଟ ଉପରେ ଛୋଟ ପିଲା ଅଛନ୍ତି ତାଙ୍କୁ କହିଲେ ତା ସିଏ ତାଙ୍କର ବି ଯଦି ଅ ଆଗ୍ରହ ହେଇ ଇଚ୍ଛା ଥିବ ତାଙ୍କୁ ମମି ନୁହଁ ମମି ଡାଡି ତା ମମି ଡାଡି ତାକୁ କହିବେ ଆରେ ସେଇଟା ଚାଲି କିନ୍ତୁ ପିଲା ସେଟା ସେଟା ତାଳିିବା ସେଇଟା ହଉଛି ଆମର ଯୋଉ ସଂସ୍କୃତି ଆମର ଯୋଉ ପରମ୍ପରା ପର୍ବପର୍ବାଣିର ସେଇ କାଉରିଆ କାଠିଟା ହଉ ଛି ଗୋଟେ ସୁ ଶୁଭ ଗୋଟେ ପ୍ର ତି କ ମନେ ରଖିବା ପାଇଁ ସବୁ ପର୍ବପର୍ବାଣୀ ଟା ଆମେ ସବୁ ଭୁଲି ଯାଉଛେ ଆଜିକାଲି ପିଲା ବହୁ ଠିକ ଡଙ୍ଗା ଭସେଇବା ପାଇଁ ଯାଉନାହାନ୍ତି। ସକାଳୁ ଉଠିଲେ ଖାଲି ଚିତା ଚୈତନ ମାରିଦେଇକି ମନ୍ଦିର ପଳଉଛନ୍ତି।
ଥିଲେ ଆଉ ଯଦି ଆମେ ମୋବାଇଲ ଦେଖିକିରି ନଅଟା ଦଶ ସତେବେଳେ ଉଠିଲେ ଆଉ ଡଙ୍ଗା ଭସେଇବେ କୋଉଠୁ ହଁ ଆ ଏବେ ତ ମୋବାଇଲ ସିଷ୍ଟମ ହେଇଗଲା ମୋବାଇଲ ଦେଖି ଦେଖୁ ପିଲା ତ ବାରଟା ରେ ଶୋଇଲେ ଆଗରୁ ତ ଛୁଆ ଛଅଟା ବେଳ ଠାରୁ ଖେଳିକୁଦି କିରି ଆସି ଛଅଟା ବେଳେ କହୁଥିଲେ ଯେ ସକାଳ ପାଞ୍ଚ ବଜେ ଉଠି
ଆପଣଙ୍କୁ ମୁଁ ଆପଣଙ୍କୁ କହିଲି ପରା ସ ହଁ ଭାବ ଯେଦି ଆ ମାନେ ବାପା ମାଙ୍କ ପାଖରେ ସମୟ ଥାନ୍ତା ତାହେଲେ ସେ ପିଲାମାନଙ୍କୁ ଫୋନରେ ଦୂରେଇ ରଖନ୍ତେ ଆମର ଯୋଉ ଆଗରୁ ଜହ୍ନ ମାମୁଁ ଲୋରି ଗାଈ ପିଲାମାନଙ୍କୁ ପାଠ ପଢଉଥିଲେ ପିଲାମାନଙ୍କୁ ଖୁଆଉଥିଲେ ଶୁଆଉଥିଲେ ଜହ୍ନମାମୁ ଡୋରି ଆଉ ଲୋରି ଆଉ କାହିଁ ପିଲା ବାପା ମାଙ୍କ ପାଖେ ବାପା ମାଙ୍କ ପାଖେ ସମୟ ନାହିଁ ହୁଁ ହୁଁ ବାପା ମାଙ୍କ ପାଖେ ସମୟ ନାହିଁ ତେଣୁକରି ସେ କଣ କରୁଛନ୍ତି ପିଲାଙ୍କୁ ଫୋନ ଧରେଇ ଦଉଛନ୍ତି ନେ ଫୋନ ଦେଖି ଖାଇଦେ
ଯେ ହଁ ହଉ ମୁଁ ଟିକେ ଛାଡି କଲ କରୁଛି ହାଁ ମୋ ଝିଅ ଟିକେ ଉଠିଲାଣି ତ ଶୋଇଥିଲା ଆଜ୍ଞା ଆଜ୍ଞା ହଁ ହଁ
ହ